କେ କଁ କଟ୍
ମୁଁ ଏବେ ଖାଇକି ଆସିଲି।
ଅ ସେମ୍ ସେମ୍ ମୁ ବି ଏଇନା ଖାାଇକି ଆସିଲି।
କଣ ଖାଇଲେ ଆପଣ?
ମୁଁ ଖାଇଲି ପଖାଳ ଭାତ। ଆଉ ପକୁ କଁ ଖାଇଲି ମୁଁ ଭୁଲି ଗଲି, କୋହୁଚୁ ପଖାଳ ଭାତ ବାଇଗଣ ଆଳୁ ଚକଟା ଆପଣ କଣ ଭ୍ରାଇବେଟ୍ ହେ ଲାଗୁଛି।
ଆଜ୍ଞା ଆଜ୍ଞା ଟିକେ ମୋର ମେସେଜ୍ ଆସିଲେ ଭାଇବ୍ରେଟ୍ ହୁଏ।
ଆଜ୍ଞା ସେ ମେସେଜ୍ ବୋଧେ ଆପଣଙ୍କୁ ଜଣେ କରିଥିବେ ମୁଁ ତାଙ୍କୁ ଜାଣିଛି ବୋଧେ।
ଆଜ୍ଞା ଆଜ୍ଞା ମୁଁଁ ଜାଣିଛି ବୋଧେ। ଓହୋ ହଁ ହୁଁ ଜାଣିଗଲି।
ବୁଝିଲେ।
ଆଜ୍ଞା ଆଜ୍ଞା।
ଏ ମୁଁ ଖାଇଲି ପଖାଳ ଭାତ ବାଇଗଣ ଆଳୁ ଚକଟା।
ଆଉ ଭୁଲିଗଲେ ଆମ୍ବ ଆମ୍ବ ନହେଲେ ତ ଏବେ ଆଉ
ମୋର ଚେ ଆମ୍ବ ଯେ ମତେ ଆମ୍ବ ପସନ୍ଦ ନୁହଁ ମୁଁ ଆମ୍ବ ଖାଏନି। ମୁଁ ଟିକେ ଖଟା ଆଗ ଖାଏ ମୋର ଅଛି ମୁଁ ଗୋଟ ଅଜିିବ୍ ପିଲା ମତେ ଆମ୍ବ ଭଲ ଲାଗନି ଖାଇବାକୁ।
ନାଇଁ ବହୁତ ସାରା ପିଲା ଅଛନ୍ତି ଆମ୍ବ ଭଲ ଲାଗେନି ତାଙ୍କୁ।
ତାରେ ଖାଇଲି ହଁ ଆଜ୍ଞା ଆଜ୍ଞା ମତେଟିକେ ବାଇଗଣ ପଲେଇ ଆମ୍ବ ଭଲ ଲାଗେ।
ଆଜ୍ଞା।
ତାପରେ ମୁଁ ତାପରେ କଅଁ ଖେଳିଲି? ତାପରେ ଆଉ ଗୋଟେ ହେଲା ଆମର ଯୋଉ ଆଳୁ କଲରା ସଚିନ୍ଦ୍ରା କଣନା ଚିପ୍ସ ବେଶ ଚିପ୍ସ ଚିପ୍ସ ଆଛା ଆପଣ ସବୁ ଜାଣିୁଦଉଛନ୍ତି ପା।
ଆଜ୍ଞା କାଲି ସେଇଟା ମୁଁ ଖାଇଥିଲି ତ ସେଇଥିପାଇଁ।
ଆ ମ ସେଇଟା ଖାଇଲା ମୋର ଟିକେ ଘୁଣା ଲାଗେଇା ଯେହେତୁ ମୁଁ ଏବେ ମାନେ ଜିମ୍ ଯାଉଛି ଡାଟ୍ ଜିନିଷ ଖାଏ ଜିମ୍ ଯାଉଛି ଏବେ କିନ୍ତୁ ବନ୍ଦ ଅଛି ଯେହେତୁ ଉଁ ମାନେ ମୁଁ ଯାହା ଚାଉଁଛି ସେ ଭ୍ରାତାଙ୍କର ଦେହ ଭଲ ନାହିଁ ତାଙ୍କୁ ଜର ହେଇଛି ତ ଏ ସେ ଭାବୁଛି ସୋମବାରଠୁ କଣ୍ଟିନ୍ୟୁ କରିବେ ତ ସେ ତେବେ ମୁଁ ଏଇନା ବାହାର ଜିନିଷ ବନ୍ଦ କରିଦେଇଛି ଟୋଟାଲି ତେଲ ଜିନିଷ ଖାଉନି ସକାଳେ ମୁଁ ଡେଲି ଖାଉଛି କୋଚି ବୁଟ କାକୁଡି ପିଆଜ ଟମାଟ ପକେଇକି ତାପରେ ଛତୁଆ
ଆଜ୍ଞା ଛତୁଆ ତ ଆଉ ଆପଣ ଆଜି ମହାବିଦ୍ୟାଳୟ ଯାଇନାହାନ୍ତି?
ନାଁ ନାଁ ଶୋର ସ୍ୱାସ୍ଥ୍ୟ ବ୍ୟବସ୍ଥା ଭଲ ନଥିବାରୁ ମୁଁ ଯାଇନାହିଁ ଆଜି
ଆଜ୍ଞା ଆଜ୍ଞା ଆଉ ଆପଣଙ୍କ ମହିଳା ମିତ୍ର ମାନେ?
ମହିଳା ମିତ୍ର ଆପଣଙ୍କ ମହିଳା ମିତ୍ର ଜଣେ ଯାହିନାହାନ୍ତି ତାଙ୍କ ନାମ ଆପଣ ଯାହା ଟିକେ ମ୍ୟାଗି ମ୍ୟାଗି ଚୁଟି।
ଆଜ୍ଞା ଆଜ୍ଞା ସେ ଯାଇନାହାନ୍ତି।
ଏ ସେ ଯାଇନାହାନ୍ତି ଏବଂ ତାଙ୍କ ଯେ ସାଙ୍ଗ ହେବେ ରଙ୍ଗୀନ ଚୁଟି ସେ କହୁଥିଲେ ଯିବେନି ବୋଲି ଆ କିଛି ମତେ କାଲି ରାତି୍ରା ମନା କଲେ କି ଆଜ୍ଞା କାଲି ସେ ମତେ ମନା କଲେେ କି ଯିବେନି ତ ମୁଁରେ ମୁଁ ଘରେ କହିଲି ଯଦି ତମେ ଦିଇ ଜଣ ଯିବନି ତ ମୋତେ ବି ଏକଲା ଭଲ ଲାଗିବନି। ତ ମୁଁ ଘରେ ମନା କଲିୁ ସକାଳେ ମୁଁ ତ କହିଲି ବି ଯେ ତମ ଦେହ ଭଲ ନାହିଁ ମତେ କହିବ। ତାଙ୍କ ଦେହ ଭଲ ନଥିଲା ତ ସେ ସକାଳେ ମତେ କହିଲେ କି ତୁମେ ଆସିବ ମୁଁ କହିଲି ନାଇଁ ମୁଁ ଯିବି ନାହିଁ ସେ କହିଲେ କଣ ପାଇଁ। ମୁଁ କିଏ ମୁଁ ସ୍ୱାସ୍ଥ୍ୟବଷ ଭଲାନାହିଁମୁଁ ଆପଣଙ୍କ କାଲିଠୁ କହୁି ଆ ଆପଣ ତ ମତେ କାଲି ଏଥିରେ ମନା କରିଥିଲେ। ଆପଣ ଏବେ ରାଜି ହେଲେ ତ ମତେ ଭାବୁଛି କି ମୁଁ ଆଉ ଯିବିନି ଏଇନା ହଁ ମତ ଗଲେନି ଆଉ। ଆପଣ କାହିଁ ଗଲେନି ଆପଣ ମଧ୍ୟ କହିଥିଲେ ଆ ଯିବେ ବୋଲି।
ନାଇଁ ଆଜି ଆମର ଆଚୁଲି ପ୍ରାକ୍ଟିକାଲ ଥିଲା କିନ୍ତୁ ଯେହେତୁ ମୋର ଟିକେ ଯିବା ଆସିବା ପ୍ରୋବ୍ଲେମ ହଉଛି ଅସୁବିଧା ହେଉଛି ତ ମୁଁ ଆଉ କହିଲି କି ଆ ଛାଡ ପ୍ରାକ୍ଟିକାଲ ଯେତେଟା ହଉଛି ହଉ ପାଠ ତ ଆଉ ପଢା ହେଇଯାଉଛି। ଛି ଆଉ ପରେ ଦେଖିଦି ପଢେଇଦେବି ଆଉ ଆଉ ଏବେ ଆଉ ଯିବାକୁ ଇ ଇଚ୍ଛା ନାଇଁ ଏକାଥରେ ଏକ ଜୁଲାଇ ଠାରୁ ଯିବି ଆଉ।
ଓ ହୋ ଓ ହୋ ଆଚ୍ଛା ଆଚ୍ଛା ବୁଝିଲି ବୁଝିଲି। ଆଉ ଆଚ୍ଛା ଆଚ୍ଛା ବୁଝିଲି ଆଉ ଆପଣ କଣ ଖାଇସାରିଲେଣି।
ମୁଁ ଖାଇଲି ପୁରୀ ଆଉ ଆଳୁ ଭଜା ଆଉ ତା ପୂର୍ବରୁ ଟିକେ ଛତୁଆ ଗୋଳିକି ପିଇ ଦେଇଥିଲି ଆଉ।
ଅଚସ୍ଵସ୍ଥ ଆପଣଙ୍କୁ ବହୁତ ଭଲ ଲାଗେ ବୋଧେ।
ଆଜ୍ଞା, ଆଜ୍ଞା ମୋର ଛୋଟବେଳୁ ଛତୁଆ ଫେବରଏଟ।
ମୋ ମାନେ ମତେ ପସ ଆପଣ କସ୍ତୁରୀ ଛତୁଆ ଖାଆନ୍ତି।
ଆଜ୍ଞା ମୁଁ ବି ସେଇ କସ୍ତୁରୀ ଛତୁଆ ଖାଇକି ହିଁ ଆସିଲି ସେଇ ଯୋଉ ରେଡ ଆଉ ଟିକେ ୟେଲୋ ବାଲା ପାକ୍ ଟିକେ ଥିବ ତ।
ଆଜ୍ଞା, ଆଜ୍ଞ, ଆଜ୍ଞା, ଆଜ୍ଞା ସେ ପାକେଟ ଆମର ଜୋଉ କିଲୋ କୁ ଶହେ ତିରିଶ ଟଙ୍କା ନଉଛି।
ହଁ ହଁ ସେଇ ପ୍ୟାକେଟ ମୁଁ ସେଇ ପ୍ୟାକେଟ ଖାଇକି ଆସିଲି। କାଲି ସେଟା ଖୋଲିଥିଲି।
ଆଜ୍ଞା ହଁ ଆଜ୍ଞା ଆଜ୍ଞା ମୁଁ ଥିଲି ମୁଁ କାଲି ମୁଁ ଶୁଣିଥିଲି। ଆପଣ କହୁଥିଲେ କାଲି ସେଇ ଛତୁଆ ମୁଁ ବି ଖାଏ ଆପଣ ଏବେ କଣ ଖାଇଲେ ପୁରି ଆପଣ ଏବେ କଣ ଖାଇଲେ ପୁରି ଆଉ
ପୁରି ଆଉ ଆଳୁ ଭଜା।
ଆଳୁ ଭଜା ମୁଁ ଆପଣଙ୍କ ଭାତ ଖାଇବିନି କି?
ହଁ ଖାଇବି ଯେ ଏବେ ଯେହେତୁ ଘରେ ଆମର କେହି ଆସିନାହାନ୍ତି ଘର ଲୋକ ତ ମୁଁ ସେଇଥିପାଇଁ କିଛି ନା କିଛି ଖାଇଦେଲି ଆଉ ଆମେ ସମସ୍ତେ ମିଶିକି ଖାଉ ତ ସେଥିପାଇଁ ଟିକେ ଅ ଅପେକ୍ଷା କରିଛି ଆଉ।
ଆପଣଙ୍କ ପିତାମାତା କୁଆଡେ ଯାଇଛନ୍ତି କି?
ମାତା ମାତାଶ୍ରୀ ଯାଇଛନ୍ତି ଘୁମି ଘୁମି ବୁଲିବାକୁ ଯାଇଛନ୍ତି।
ଓହ ଆପଣଙ୍କ ମାତା ଓହୋ ଆଉ ପିତାଶ୍ରୀ କାମରେ।
ଆଜ୍ଞା ପିତାଶ୍ରୀ କାମରେ ଯାଇଛନ୍ତିି ମାତାଶ୍ରୀ ଯାଇକି ଆସିବେ ଆମର ଦୁଇ ତିନି ଆଡକୁ ଦୁଇ ତିନି ଜୁଲାଇ କୁ। ଯାଇଚନ୍ତି ଟିକେ ଆଗ୍ରା ହରିଦ୍ଵାର, ମଥୁରା, ବୃନ୍ଦାବନ ଏଇ ସବୁ ଜାଗାକୁ ଯାଇଛନ୍ତି ଏ
ସିଏ କେ ଓହୋ ସେ କାହା ସହ ଯାଇଛନ୍ତି?
ସିଏ ତାଙ୍କ ସାଙ୍ଗ୍ ସାଙ୍ଗମାନଙ୍କ ସହିତ ଯାଇଛନ୍ତି ଆଉ ଆମକୁ ଏକେଲା କରିକି ଘରେ ଛାଡି ଦେଇଛନ୍ତି।
ଆପଣଙ୍କ ପିତା କଉଠି କାମ କରୁଛନ୍ତି?
ଆମର ପିତା ବାହାରେ ଟିକେ ଯାଇଛନ୍ତି ମୁଁ ଜାଣି ନାହିଁ ତାଙ୍କ କାମ କଉଠି ଅଛି କାରଣ ତାଙ୍କର ସେମିତି ନିର୍ଦ୍ଦିଷ୍ଟ କାର୍ଯ୍ୟସ୍ଥଳୀ ନାହିଁ।
ଓହୋ ଆଚ୍ଛା ବୁଝିଲି ବୁଝଲି। ବା ଏବଂ ଆପଣଙ୍କର କଣ ମାନେ ଆପଣଙ୍କ ଭ୍ରାତା ଆଉ ଭଗିନୀ ଆପଣଙ୍କର ନାହାନ୍ତି?
ମୋର ଭଗିନୀ ତ ନାହାନ୍ତି କିନ୍ତୁ ମୋର ଭାତଶ୍- ଭ୍ରାତାଶ୍ରୀ ଯିଏ ସିଏ ବି ଚାକିରୀ କରୁଚନ୍ତି ତ ସିଏ ଏଇ ବାପୁଜୀ ନଗରରେ ଅଛନ୍ତି।
ଓ ହଁ ମାନେ ଆପଣଙ୍କ ମାନେ ମାନେ ଆପଣଙ୍କ ନିଜର ଗୋଟେ ଭ୍ରାତା ବି ଅଛନ୍ତି?
ଆଜ୍ଞା ଆଜ୍ଞା ମୋର ନିଜର ଗୋଟେ ଭ୍ରାତା ଅଛନ୍ତି।
ଆଜ୍ଞା ତାଙ୍କୁ କେତେ ବୟସ ହବ?
ତାଙ୍କୁ ତାଙ୍କୁ କେତେ ହବ ଅ ମୋ ଠାରୁ ସେ ତିନି ବର୍ଷ ବଡ ତ କେତେ ହବ? ମତେ ଏବେ ଉଣେଇଶି ହବ ଆର ମାସରେ କୋଡିଏ, ଏକୋଇଶି, ବାଇଶି -ବାଇଶି।
ଓହୋ ତମ ଭାଇ ମାନେ ଆ ଆପଣଙ୍କ ଭାଇ କଣ କାମ କରୁଚନ୍ତି ଯାଇକି ବାପୁଜୀ ନଗରରେ?
ଏ ଯୋଉ ଆଇ ଡି ଏଫ୍ ସି ବ୍ୟାଙ୍କ୍ ଅଛି। ତା ଥ୍ରୁ ରେ ଯୋଉଟା ଫାଇନାନ୍ସ କରୁଚନ୍ତି। ତ ସେଇ ଇଏ ରେ ମୋ ଭାଇ ଅଛି।
ଆଚ୍ଛା ଆଚ୍ଛା ବୁଝିଲୁ ଆପଣଙ୍କ ଭାକସାଲେ ମାନେ ଚାକିରି କରି ଆପଣ ଭାଷା ମାନେ ଆପଣଙ୍କ ପିତା ଓହୋ। ଓହୋ ଆପଣ ବି ଏମିତି ଛୋଟ ମୋଟ କାମ କରିକି ଆପଣଙ୍କ ହାତ ଖର୍ଚ୍ଚ ବାହାର କରଥିବେ ଆଉ?
ଆଜ୍ଞା ଆଜ୍ଞା ନିଶ୍ଚିନ୍ଦ।
ଆଚ୍ଛା ଆଚ୍ଛା ବୁଝିଲି ଆପଣଙ୍କ କଥା ମୁଁ ପୁରା- ପୁରା କ୍ଲିୟର ହେଇଗ ଲି। ଆଜ୍ଞା ଆଜ୍ଞା। ଆପଣଙ୍କ ମେ ଅ ପ୍ରଚୁ। ଆଜ୍ଞା କୁହନ୍ତୁ? ନା ଆପଣ କୁହନ୍ତୁ?
ନାଇଁ- ନାଇଁ ଆପଣ କୁହନ୍ତୁ ଆପଣ -ଆପଣ?
ଓ ଆଚ୍ଛା ଆଚ୍ଛା ହଉ ମୁଁ କହୁଥିଲି କି ଆପଣ କେବେ ଆ ଆପଣ କେତେ ଆଉ ଆପଣଙ୍କୁ ଏକା ମୁଁ ପ୍ରାଚୀଯ୍ୟ ପେ ଫ୍ର ମାନେ ପଠେଇଥିଲି ମୋର ଗାଡିର ଆପଣ ତାକୁ ଦେଖିଲେ?
ଆଜ୍ଞା ଆଜ୍ଞା ସେ ପ୍ରତିଛବିଟି ଏତେ ସୁନ୍ଦର୍ ହେଇଥିଲା ଆପଣ ଯୋଉ କହିଲେ ଛପ୍ରି ଭଳିଆ ଦେଖା ଯାଉଥିଲା। ତ ମୁଁ ବି ସେୟା ସେଇ ମତ ତ ରେ ଏକମତ ହେବି। ସେଟା ଟିକେ ଲାଗୁଚି। କିନ୍ତୁ ଫିର୍ ବି ଲୋକ୍ କ ଯାହା କହିବେ ସେଇଟା କଣ ଶୁଣିବା କଥା କି? ଆମ ମନ କୁ ଯୋଉଟ-
ମୁଁ ଜାଣିଚି ହେଲା। ଆଜ୍ଞା କାରଣ ଆପଣ ଯୋଉ କହିଲେ ମୁଁ ବି ସେୟା ଭାବିଲି ଆଗ ମୁଁ ବି କଲା ଏଳେ ଭାବିଲି। କିନ୍ତୁ ଭାବିଲେ କଣ ହେଲା। ମୁଁ ତ ଭାବିଚି କି ଅନ୍ୟ ଏକ ଆଇ ମୁଁ ଭାବିଚି ଅନ୍ୟ ଏକ ପ୍ରତିଛବି କଉ ଯିବି। କିନ୍ତୁ କୋଉଠି ମୁଁ ଜାଣିନେଇଁ।
ଆଜ୍ଞା ଜାଗା ଟିକେ
ଚିକି ଆଜ୍ଞା ମୁଁ ଭାବିଲି ମୋ ସଙ୍ଗ ପୁ ମୁଁ ମାନେ ମୁଁ ଯାହାକୁ ଭବିଷ୍ୟତରେ ବିବାହ କରିବି। ତାଙ୍କ ଅନୁସାରେ ମୁଁ ଗୋଟ ଟେ ପ୍ରତିଛବି କରିବି।
ଆଜ୍ଞା ଆଜ୍ଞା ସିଏ କୋଉ ପ୍ରତିଛବି ଯୋଉ ପ୍ରତିଛବି କହିବେ ଆପଣ ତାଙ୍କର ପ୍ରତିଛବି ହିଁ କାଇନ କରଦେବେ।
ମୁଁ କଇଲି ତାଙ୍କ ପ୍ରତି ଛବି କଇଲ ଯଦି ମୋ ଗାଡିର ଦୁ ଦୂର ମାନେ ଦୁର ମାନେ ଦୁର୍ଘଟଣା ହେଇଗଲା ତ ତାଙ୍କୁ କଷ୍ଟ ହେବ ନା।
ହ ଆଜ୍ଞା ଆଜ୍ଞା ଆପଣ ତ ପୁରା ମହାନ। ଆପଣ ଏତେ କଥା ଜାଣିଛନ୍ତି। ଆପଣଙ୍କଠାରୁ ଏତ ଏତେ କଥା ଶୁଣିଆକୁ, ଜାଣିବାକୁ, ଶିଖିଆକୁ ମିଳୁଚି ମୁଁ ସେଇଥିପାଇଁ ଧନ୍ୟ ମନେ କରୁଛି।
ଆଚ୍ଛା ଥା ଥା ଧା ଧା ଧନ୍ୟବାଦ। ତ ତାଙ୍କୁ ମୁଁ ମୋ ପାଖରେ ରଖିବି। ତାଙ୍କୁ ମୁଁ ଯଦି ପ୍ରତିଛବିରେ ଆଙ୍କିଦେବି। ମାନେ ଯଦି ତାଙ୍କୁ ମୁଁ କୋଉଠି ଆଙ୍କିଦେବି ତ। ଆଉ ଧର ମୁଁ ତାଙ୍କୁ ମୋ ନିଜେ ଯଦି ସାଇରୁ ଆଙ୍କିବି। ଯଦି ମୋର କ୍ଷତି ହବ। ତ କଷ୍ଟଟା ତାଙ୍କୁ ବି ହବ।
ଆଜ୍ଞା ଆଜ୍ଞା ଠିକ କଥା ସଠିକ କଥା ଆପଣ କହିଚନ୍ତି। ଆପଣ ହିଁଁ ବୁଝିଛନ୍ତି ଠିକ।
ଆଜ୍ଞା ତ ସେଥିପାଇଁ ମୁଁ ଭାବିଲି କି ତାଙ୍କୁ ମୁଁ ମୁଁ କାଇଁ ବେକାରରେ ଅଧକୁ କଷ୍ଟଦେବି। ତ ଯଦି ସେ ମୋ ସାମ୍ନାରେ ଅଛନ୍ତି ତାଙ୍କୁ ମୁ ଦେଖିକି ଖୁସି ନା ହେବି।
ଆଜ୍ଞା ଆଜ୍ଞା ସଠିକ କଥା।
ଆଜ୍ଞା ଶୀତ ତଅ ତଅ ତଅ ଏତଦ୍ଵାରା ମୁଁ ଏହା ମାନ ଧନ୍ୟ ମନେ କଲି କି ଆମେ ଯାହାକୁ ଅତିକ ଭଲ ପାଇବା ଆମେ ତାକୁ ପାସ ଦେଖିଲେ ଭଲ ହବ। ଆମେ ତାଙ୍କ ପ୍ରତିଛବି। ଆମେ ଆଙ୍କି ଦବା ତ, ଭବିଷ୍ୟତରେ ଆମକୁ ସେଟା ବହୁତ ବିପଦଜନକ ଭାବେ କଷ୍ଟ ଦେବ।
ଆଜ୍ଞା, ଆଜ୍ଞା, ମୁଁ ଆଉ ଗୋଟେ କଥା ବି ଶୁଣିଛି, କି ଯାହାକୁ ଆଙ୍କି ଦିଅନ୍ତି, ସେ ତାପରେ କିଛି ଦିନ ପରେ ସେ ଆପଣଙ୍କ ଜୀବନରୁ ଗାୟବ ହେଇଯାଏ। ତ, ସେଇଟା ବି କରିବା କଥା ନୁହଁ।
ଆଜ୍ଞା, ମୋର ଏକ ଅନେକ ଇଚ୍ଛା ଅଛି, ମୁଁ ଯିଏ ମୁଁ ଯାହାକୁ ବିବାହ କରିବି ମୁଁ ତ ତାଙ୍କୁ ଭାବିଛି, କି ମୁଁ ତାଙ୍କୁ ଭଲ ପାଇକି ବି ମାନେ ବିବାହ କରେଇବି, ତ ମୋର ଗୋଟେ ଇଚ୍ଛା ଅଛି ମୁଁ ତାଙ୍କର ଗୋଟେ ମୂର୍ତ୍ତି କରିବାକୁ, ମୁଁ ଯେ ମୁଁ ଘରେ ଗଲେ ତାଙ୍କ ତାଙ୍କର ତାଙ୍କ ପୁରା ସେମ୍ ଗୋଟେ ମୂର୍ତ୍ତି କରିଦେବି। ମୂର୍ତ୍ତିକୁ ତାଙ୍କ ଘରେ ରଖିବି।
ଆଜ୍ଞା, କଣ ପାଇଁ ମୂର୍ତ୍ତି ର ଅ ଆବଶ୍ୟକତା ପଡିବ?
ଯଦି ସିଏ ମୋ ପାଖରେ ନଥିବେ, ତ ସେ ମୂର୍ତ୍ତି ଦେଖିକି ମୁଁ ଦିନ ଯାକ ତାଙ୍କର ଅପେକ୍ଷା କରିବି।
ଓହୋ, ଆପଣ ତ ପୁରା ଆପଣ ତ ପୁରା ରାମ ସୀତାଙ୍କର ବେଳର କଥା କହିଦେଲେ। ସିଏ ଯେମିତି ସ୍ଵର୍ଣ୍ଣର
ଆରେ, ରେ।
ତିଆରି କରିଦେଇଥିଲେ, ଆପଣ ସେମିତି ମୂର୍ତ୍ତି ତିଆରି କରିଦେବେ ଆ। କେତେ ଭଲ ପାଇବା, ଆପଣଙ୍କ ଦି ଜଣଙ୍କ ଭିତରେ।
ମୁଁ ଭାବିଲି କି, ମାନେ ଯଦି ମାନେ ଧର, ସିଏ ସିଏ ଧର ସେ ଚାକିରି ପାଇଁ ଯାଇଛି ତ, ମୋର ଛୁ-ଛୁଟି ଅଛି ତ ସିଏ ମୋ ସହିତ ଯୋ କଥା ନହେଇ ପାରିଲେ, ତ ମୁଁ କଣ କରିବି? ତ ସେ ଫଟ, ସେ ପ୍ରତିଛବ ଦେଖିକି ମୁଁ ମୋର ଦିନ କାଟିବି। ମୁଁ ଏ ମୁଁ ଏ ଭାବିକି ଅଛି, ଯଦି ଭାବିଷ୍ୟତରେ ମାନେ ଯଦି ଭବିଷ୍ୟତରେ ମୋର ସେଇ ଭଳିଆ ଚିନ୍ତାଧାରା ରହିଲା, ତ ମୁଁ ତାହା କରିବି। ମୁଁ ଭାବିଛି ତ ବହୁତ କିଛି ଭାବିଛି, ମୋର ସ୍ୱପ୍ନ ବହୁତ କିଛି ଅଛି। ଆଜ୍ଞା, ମୋର ତ, ମୋ ମୋର ସ୍ୱପ୍ନ ତ ବହୁତ କିଛି ଅଛି, ତାକୁ ସାକାର କରିବାକୁ ଦିନ କାହିଁ।
ଆଜ୍ଞା, ଆଜ୍ଞା, ମିଳିବ, ଦିନ ମିଳିବ, ବ୍ୟସ୍ତ ନାହିଁ।
ଆଜ୍ଞା, ଆଜ୍ଞା, ତ ମୁଁ ବସ୍‌ ମୋ ଭବିଷ୍ୟତକୁ ଅପେକ୍ଷା କରିଛି। ମୋ ଭବିଷ୍ୟତରେ ମୁଁ ବହୁତ କିଛି କରିବି। ତ, ହଉ
ଏତେ ଆଗକୁ ଯିବ, ବହୁତ ଆଗକୁ ଯିବେ।
ଆଜ୍ଞା, ଆପଣ ମତେ ଯିବେ ତ। ମୋର ଗୋଟେ କଥା, ମୁଁ ଯଦି ଯାଉଛି, ମୁଁ ଗୋଟେ ବିଦ୍ୟାଳୟ ଯିବି, ତ ମୁଁ ଆପଣଙ୍କୁ ପଛରେ ଯୋଗାଯୋଗ କରୁଛି, ଧନ୍ୟବାଦ।